ଏଇ ଏମିତି ସନ୍ଧ୍ୟା ଦେଇ ଘରେ ଏମିତି ଘରେ ଉମ୍ ହ୍ୟାଲୋ।
ଓହ ହଁ।
ଏଇ ଏମତି ଇମ୍ ବସିଛି ଆଉ କଥା ହଉଛି ଘର ସହିତ। ହଉ ଆପଣ କଣ କରୁଛନ୍ତି?
ଏଇ ମୁଁ ବସିଥିଲି ଆଉ ଦିନେ ବସିଥିଲି କାମ ଫାମ ସରିଲ ଟିକେ ରିଲସ ଦେଖୁଥିଲି, ଆଉ ଗୋଟେ କାମଟେ ଥିଲା ମୋର ମନ ନହିଁ କରିବାକୁ। ଏଇବେଡ ମୋର ଟାଇମ୍ ଲସ୍ଇ ହେଇ
ଆଜ୍ଞା ଆଜ୍ଞା।
ହଁ ଏଇଟା ବି ଗୋଟେ ଜାଣିବାର ଜିନିଷ ଅଛି। ଏଇଟୁବ ଗୋଟେ ଶିଖିବାର ଅଛି ଟାଇମ ତାକୁ କେମିତି ସଞ୍ଚୟ କରିବା। ଟାଇମ ଟାକୁ ଠିକ୍ ଉପଯୋଗ କରିବ।
ଆଜ୍ଞା।
ଏବେ ହେଇଛୁ ମୋ ଦ୍ଵାରା ଯୋଉ ଭୁଲ ଟା ହେଲା ମୋରୋ କାମଟେ ଅଛି ମୁଁ ଦେଖୁଛି ଦେଖୁଛି ଟାଇମ ପହିଲା ଏଇ ଟାଇମ ଟା ଆଉ ଫେରିବ କି?
ନାଇଁ ନାଇଁ।
ଏଇ ଟାଇମ୍ ଫେରିବନି ଏଇ ହଲ ଆଉ। ଆଉ ଗୋଟେ ଜିନିଷ କଣ କହିଲ, ଆମେ ବି ଗୋଟେ କରିବା ଦରକାର ଗୋଟେ ସି ଖାତାରେ ଗୋଟେ ଲେଖିକି ରଖିବାର ଅଛି କି ଆଜି ଦିନ ସାରା କଣ କରିବାର ଅଛି। ଆଉ ଯଦି ଆମେ ଆଜି କାମ ଟା ଆଜି ନ କରିବା ସେ କାଲିକି ବଢିଯିବ କାମ ଟା ଆହୁରି ଅଧିକ ଟେନସନ ଦବ।
ଆଜ୍ଞା ଆଜ୍ଞା।
ଯେମିତି ଗୋଟେ ଆମର ପଢା ଆଜି ଯଦି ସେ ବିଷୟ ଟା ମୁଁ ନ ସାରିଲି
ନାଇ ସତ କଥା ଆଜି ପା ଏଠାଦି ଆମେ ନ କରିବା ଆ ଗୋଟେ ଦିନ ହେଇଗଲେ ସେଇଟ ଆମର ଡରିଯାଉଛି ଆଉ ଗୋଟେ ଦିନ ଆମ ସେଇଟା କଷ୍ଟ ହେବ ପଡ଼ିବ।
କଷ୍ଟ ତ ଏ କେ ତ ଭୁଲିଯିବା ଯାହା ଯା। ତୁରେ ଦିଟା ବିଷୟ ହେଇଯିବ କରିବା ଆହୁରି ଅଧିକ ହେଇଯିବ ନା ରାତିର ପାଠ ଆଉ କାଲିର ପାଠ।
ଆଜ୍ଞା ଆଜ୍ଞା।
ଅଧିକ ଟାଇମ ଲାଗିବ ତା ସହିତ ଟେନସନ୍ ଲାଗିବ। ହ। ଆମେ ବି ଏବେ ବହୁତ ଟାଇମ ସୋସିଆଲ ମିଡିଆରେ। ନଷ୍ଟ କରୁଛନ୍ତି, ହଁ କି ନାହିଁ? ସେଇଟା କେମିତି କଣ ଠିକ କରିବା ସେଇଟା କହିଲ?
ଦେଖନ୍ତୁ ଆମେ ଆମେ ଯି ସେତେବେଳେ ଆମର ଯେତେବେଳେ ଜେ ଛୋଟ ଥିଲେ ପାଠ ପଢିବାକୁ ଯେତେବେଳେ ଘରେ କହୁଥିଲେ ପାଠଢା ଆମକୁ କେତେ କଷ୍ଟ ଲାଗୁଥିଲା। ବ ଲ କୁହନ୍ତୁ ଏ କଣ ପାଠ ପଢିବି। ଦି ମୁଁ ଟିକେ ବୁଲି ଆସେ ଦେଖନ୍ତୁ, ସେଇ ଜିନିଷର ଅବହେଳା ପାଇଁ ଆଜି ଯଦି ଆମେ ସେମିତି କିଛି ପା ପାଠ କରଥାନ୍ତି ଜୀବନରେ ଯୋଉ ଛୋଟ ମୋଟ ହଉ କିଛି ଗୋଟେ ଚାକିର ତ କରିପାରିଥାନ୍ତୁ ପାଠ ନ ପଢିବାରୁ। ନିଜ ସେଇ ଘରେ ରହୁଛୁ କିଛି ନିଜର ଗୋଟେ ନିଜେ ଯଦି କିଛି ରୋଜଗାର କରୁଥିବ। ନିଜ ଖର୍ଚ୍ଚ ଉଠେଇ ପାରୁଥିବ ଆଜିକା ଯୁଗ। ଯୁଗରେ ଆଉ ଯଦି ଆମେ ପର ଉପରେଇ ନିର୍ଭର ନା। ଦିଅ କି ଯଉ ଯେକୌଣସି ହାଉସ୍ ୱାଇଫ୍ ହୁଅନ୍ତୁ। ସେ ନିଜ ସ୍ବମୀ ତାଙ୍କୁ ଦେଲେ ସେ ଖର୍ଚ୍ଚ ଗଲେ ଯଦି ସେ ନିଜେ କିଛି କରିଥାନ୍ତେ ତ ନିଜ ପଇସାରେ ଖର୍ଚ୍ଚ କଲେ କେହି କିଛି କହିବାକୁ ନାହାନ୍ତି ନା! ଏମିତିରେ ଆମେ କିଛି ଆଜ୍ଞା, ପାଠ ହିଁ ପଢିନୁ ବୋଲି ଆଜି ହି ଭାବୁଛୁ ଶୁଣନ୍ତୁ ସମୟ ଟା ପଳେଇଲା ପରେ ହିଁ ଭାବୁଛି ଆଉ ସେ ସବୁ ଭାବିଲା ଆଉ ସେ ସବୁ ଫେରି ଆସିବ କି? ଆସିପାରିବ ନାହିଁ ଆଜ୍ଞା ସେଥିପାଇଁ ଆମ। ଆମ ଛୁଆଙ୍କୁ ଆମେ ଯେମିତି ପାଠ ପଢିନୁ ଆଜି ଜୀବନରେ ଅସୁବିଧା ହଉ ତମେ ସେମିତି ପାଠ ପଢ ନି ଜୀବନରେ କିଛି ନିଜେ କର ନିଜ ରୋଜଗାର। ଥିଲେ ଆପଣ ତା ଉପରେ ନିର୍ଭର ହେଇପାରିବେନି ନା
ହଁ ଆମେ ଯୋଉ ଅସୁବିଧା ଟା ଭୋଗିଛନ୍ତି ସେଇଟା ଯେମତି ଆମ ପିଲାମାନେ ନ ଭୋଗନ୍ତୁ।
ଆଜ୍ଞା।
ତମେ ଗୋଟେ କଥା କହିଲ ମୁଁ ଗୋଟେ କଥା କ ଶୁଣୁ ମୋ ମା ଆମେ କଣ କହିଲ ନିଜେ ଇନକମ କରୁଛୁ, ବୋଲି କିଛି ରୋଜଗାର କରୁ ବୋଲି ଆମେ ଦି ଭଲ କଥା କହୁଛି, ଆମ ସମସ୍ତେ ଆମର ଯାହା ଇଛା ହେଲା ଆମେ ନେଇ ଆସିଲୁ ମୋ ପାଇଁ ହଉ ମାଙ୍କ ପାଇଁ ହଉ କି ଦିଦିଙ୍କ ପାଇଁ। ଯାହା ଇଚ୍ଛା ଆମ ନେଇଲୁ। କି ସେଇ ମାର୍କେଟ ଗଲୁ ଏଇ ଇଛା ହେଲା, ଯାଇଛୁ ଦଶ ଟଙ୍କା ଜିନିଷ ଆଣିବାକୁ ହେଲେ ଏ ସବୁ ଜିନିଷ ନେଇ ଆସିବୁ କାହିଁକନା ସେଇଟା ଆମ ପାଖରେ ଯଦି ଦି ଜଣଙ୍କୁ ଜଣେ ଦିଅନ୍ତା। ଆମେ ଫୋନ କରିଛ ଏଇଟା ଇଛା ହଉଛି ନେବି କି? ହଁ କି ତାପରେ ଆଉ ଏତିକ ଟଙ୍କା ଦବ କି? ଏଇ ସବୁ ସୁବିଧା ହୁଅନ୍। ସେଇ ଧର ଦେଖ ମୁଁ ଗୋଟ ସ୍କୁଟି ଟା ନେଇକି ବାହାରିବି ଘରୁ ମାର୍କେଟ ପ୍ରମ ତମେ ଗୋଟେ ଜିନିଷ ଟେ ଦରକାର, ମୁଁ ପାଇଲି ନାଇଁ ହଁ ମୋର କୁଆଖିଆ ପଳେଇମି
ହଁ ହଁ।
କାହିଁକିନା ସେତିକି ଫିଡମ ଘରେ ଦେଇଛନ୍ତି, କଣ ପାଇଁ ଦେଇଛନ୍ତି ନିଜେ ଇନକମ କରୁଛନ୍ତି ନିଜେ କିଛିଟା କମପିଳିଟ ନିଜ। ସେତିକି ପାଠ ପଢିକି ସେତିକି ମାନେ ଚିନ୍ତାଧାରା ଆଉ ବୁଝ ସେତିକି ଅ କୋଉଠି କଣ କଲେ ଠିକ ହବ କ। କଉଟା କଣ ନ କଲେ ଭୁଲ ହବ
ହଁ
ହଁ କି ଆଉ ଫୋନ କରିକି ଆମେ କହିଦେମୁ, କି ଆଉ ବୋଉ ଆଉ ମୁଁ ଯାଉଛି ଏଇଠ କି ଏଇ ପାଇଲେଣି ଜିନିଷଟା ସେଠି ଆମେ ଏଟା କହିଦଉଛନ୍ତି, କିନ୍ତୁ ଆଗ ଉପ ପେଣ୍ଡ ପ ତା କଣରେ ପଚାର କ ମୁଁ ଏଇଠିକି ଯିମି କି?
ହଁ ହ ଠିକ କଥା ନୁହେଁ କି?
ହୁଁ ସେଇଟା ଆମ ପିଲାମାନେ ଯେମିତି ଯୋଉ ଜିନିଷ ଟା ଆମେ କଷ୍ଟ କଷ୍ଟ ଟା ଭୋଗୁଛନ୍ତି କିଉ ତମେ କହିଲ କି ହାଉସ ୱାଇଫ ହେଲେ, ଏମିତି ଆ ଉପରେ ତା ଉପରେ ନିର୍ଭର କରିବାକୁ ପଡୁଛି ସେଇ ଜିନିଷ ଆମ ପିଲା ସେ ଯୋଉ କଷ୍ଟ ଟା ସେ ପିଲାମାନେ ନ ଶୁଅନ୍ତୁ। ସମସ୍ତେ ମା ବାପା ଚାହାନ୍ତି ମୁଁ ଯୋଉ କଷ୍ଟ ଟା ଦେଖିଛି ପଇସା ପତ୍ର ହଉ କି ଫ୍ୟାମିଲି ଭିତରେ ହଉ କି
ସତ କଥା।
ହୁଁ।
ଦୁନିଆରେ ଯେମିତି ଗୋଟେ ବିନଷର ମାନେ ରେଟ ହେଲାଣି ନିଜେ ଯଦି କମ୍ କରିଥିବ ନିଜ ଗୋଟେ ମନ ପସନ୍ଦର ଜିନିଷ ଟେ ଆଣି ପାରୁଥିବ କିଣି ପାରୁଥିବ ଜଣେ ବଳେ କସପଦ ଗୋଟେ ପାଞ୍ଚ ହଜାର ଜିନିଷ ପସନ୍ଦ କଲ ତମେ ଜଣକୁ ମାଗ ସେ ତମକୁ ପାଞ୍ଚ ହଜାର ଦବ କି ଦବନି ନା ଆମେ ଯଦି ନିଜେ କମ କରିଥିବା ତାମେ ପାଞ୍ଚ ହଜାର ଦେଇ, ସେ ଜିନିଷଟା ବି ଆଣିପାରିବା ଆଉ ସେମିତି ନିଜ ପାଖରେ ପାଖରେ ପଇସା ଥିଲେ, ସବୁ ମାନେ କ ଆଜିକାଲି ଯୁଗରେ ତ ପଇସା ହିଁ ସବୁ ନା ପଇସା ନଥିଲେ ଆପଣ କୋଉଠୁ ହିଁ ଗୋଟେ ପାଖ ଆଗକୁ ବି ଯାଇପାରିବେନି
ସେଇଟା ତ ଠିକଥା ହଁ ମୁଁ ବି ସେଇ କଥା କହୁଛି, ମୁଁ ଯାଇଥିଲି
ବିନା ପଇସାରେ ବି ଚାଲି ଚାଲି ବହୁତ ବାଟ ପଳଉଥିଲେ ଏବେ କଣ ଦଶଟାଡେ ବି ପାଖ ନ ଥିଲେ ନାଇଁ ଆଗେ କୁହନ୍ତୁ ଲୋକ ପୁରୀ ବି ଚାଲି ଚାଲି ପଳଉଥିଲେ, ଆମେ ଦେଖିବାରେ ମୋ ଜେଜେ ବାବା ଜେଜେମା ସବୁ ପୁରୀ ଯାଇକି ରହିକି ଆସନ୍ତି ଚାରି ପାଞ୍ଚ ଜଣ ଚାଲି ଚାଲି ପଳାନ୍ତି କହିଲା ବେଳେ ଆମ ଘରଠୁ ଚଣ୍ଡିଖଲ ମିନିମମ ଶହେ ଦଶ ଶ କିଲୋ ମାନେ କିଲୋମିଟର ହବ, କିନ୍ତୁ ତା ପରଠୁ ବି ସେମାନେ ପୁରୀ ଏତେ ବାଟ ଚାଲି କେମିତି ଯାଆନ୍ତି ମାନେ ଆଜିକାଲି ଆମେ ଏଉଠୁ ସାମାନ୍ୟ ଏଇଠୁ ଗୋଟେ ବଜାର ଯାଇ ବିି ଆମେ ଚାଲିକି ଯାଇପାରିବାନି ଆମ ଦେହକୁ
ହଁ ହଁ। ସେଟା ଠିକ କଥା ସେ ଯୋଉ କହିଲ ନିଜ ସ୍ଵାଧୀନତା ସେଇଟା ମୁ କୋଟେ ଏଜାମ୍ପଲ ଦଉଛି କାଲି କାଲି ନୂହଁ ମୁଁ ପହ ଦିନ କି ଅପର ଦିନ ଯାଇଥିଲି। ପହଦିନ ଯାଇଥିଲି, ମୁଁ ଭାଉଜ ଡାକିଲି କି ଆଉ ମାମା ଆଉ ଟିକେ ଆସ ଆଉ ଗୋଟେ ତାଙ୍କର କଣ ଶାଢ଼ୀ ଟେ ଗୋଟେ ଚେଞ୍ଜ କରିବାର ଥିଲା ଆଉ। ଚାଲ ବୋଲି ମୁଁ ଗଲି ମୁ ଗୋଟେ ମୁଁ ଗୋଟେ ଦେଖିଲି ମୁଁ ଏକାଥରେ ନେଇକି ଆସିଲି, ଗଦରା କହିଲ ଶାଢୀ ଚାରିଟା ଶାଢୀ
ହଁ ହଁ ନିଜ ପାଖରେ କିଛି ପଇସା ଅଛି ବୋଲି ତ ଆଣିପାରିଲ ନା ନିଜ ଗାଢକୁ ବି ସ ସ୍ଵାମୀଙ୍କୁ କହୁଚୁ କି ମୋ ପାଇଁ ଗୋଟେ ଶାଢୀ ଆଣ, ମତେ ଏତେ ଟଙ୍କା ଦି ମୋ ଶଢୀ ଗୁଡାଣ ତାଙ୍କ ପାଖରେ ଥିଲେ କହିବେ, ନାଇଁ ନାଇଁ ଏତେ ଟଙ୍କାର କିଣି ହବନି ଅଳ୍ପର କିଣ
ହଁ ତାପରେ ଏବେ ଯୋଉ ସିଚୁଏସନ ହେଲାଣି ଗୋଟେ ଜଣ ଇନକମ ରେ ଘର ଚଳିବା ଟା ଟିକେ କଷ୍ଟକର ହେଇଯାଉଛି, ସେମତି ଗଣ୍ଟ
ପିଲା ମାନଙ୍କ ପାଠ ପଢା ପରିବାର ଚଳେଇବା ଆଜିକାଲି, ଜିନିଷ ତ ସେମତି ରେଟ ହେଲାଣି ନା? ଲୋକଡୁ ଗୋଟେ ଦେଖୁନା ଆଗେ। ପଂସ୍ ଶହ ଟଙ୍କା ଲୋକ ନେଇକି ବଜାରକୁ ଯାଉଥିଲେ ବ୍ୟାଗରେ ବ୍ୟାଗ ପରିବା ହଉ ସଉଦା ହଉ ଆଣିଥିଲେ। ଏବେ ଆପଣ ହଜାର
ଆଗେ ମୁଁ ବାପାଙ୍କ କଥା କହୁଛି ମୋ ବାପା ଯାଆନ୍ତି। ଦୁଇଟା ବେଗ ନେଇକି ଯିବେ ଆମର ବି ଦୋକାନ ଅଛି, ଦୁଇଟା ବେଗ୍ ନେଇକି ଯିବେ ପୁରା ତିନିଶହ ଟଙ୍କା ବୋଧେ ହବ ତିନିଶହ ଟଙ୍କାର ପୁରା ଭରିକି ବ୍ୟାଗ ଆଣିବେ। ଖାଲି ସେତେବେଳେ ସେ କୋଉ ଦଶ
ଆଗେ ଛୋଟ ବୋଟଲ ର ତେଲ ବି ଲୋକମାନେ ସାତ ଆଠ ଦିନ ଖାଇ ଦଉ ଥିଲେ। ଖାଉଥିଲେ ନା ନାହିଁ? ଏବେ ଦେଖନ୍ତୁ ତେଲ ପକେଟେ ବି ତିନି ଦିନ ଚାରି ଦିନ ବି ଲୋକଙ୍କ ଘରେ ଯାଉନି।
ହଁ।
ଦାମ୍ ବି ହେଲାଣି। ଆଗେ ଦିଟୁଆଁ ତିନଟୁଆଁ ରେ ବି ଆପଣଙ୍କ ଗୋଟେ ଖୁସିରେ ଛୁଆ ମାନେ ଖାଇ ପାରୁଥିଲେ। ଏବେ ଦେଖନ୍ତୁ ଛୁଆ ମାନଙ୍କୁ ଶହେ ଟା ଦୁଇଶହ ଟଙ୍କା ଦିଅନ୍ତିି ଛୁଆଙ୍କ ମନ ଖୁସି ନାହିଁଆମେ ଦିଟଙ୍କା ନେଇକି ବି ବହୁତୁ ଖୁସି ହେଇ ଯାଉଥିଲୁ ଦେ ଆଜି ମୋ ବୋଉ ଦି ଟଙ୍କା ଦେଇଛି।
କାହିଁକି କହିଲେ ହୁଁ କାହିଁକ କହିଲେ? ଆମେ ଯଦି ଯାଉଥିଲେ ଆଗେ ଗୁପଚୁପ ଖାଇବାକୁ ଟଙ୍କା କର କେତେଟା ଦଉଥିଲେ?
ଆଜ୍ଞା।
ଟଙ୍କାକରେ ଚାରିଟା ଦଉଥିଲେ।
ଆଜ୍ଞା।
ଦଶ ଟଙ୍କାରେ ଛଅ ଟା ଆ ସେ ଛୁଆ କଣ ଖୁସିହେବେ?
ହ ଅଁ ଅଁ ଆଉ କିଛି ଦିନ ପରେ ଆଉ କିଛି ଦିନ ପରେ ଗୁ୍ ଚୁପ ଦଶ ଟଙ୍କା ଦଶଟା ହେଇଯିବ।
ଏ ହଁ।
ସେ ପୁଣି ଟଙ୍କାଟୁକୁ ଗୋଟେ ଦେବେ।
ନାଇଁ ବା ଦଶ ଟଙ୍କାରେ ଛଅଟା ଦଉଛନ୍ତି।
ଏବେ ଏବେ ନା ହଁ ହଁ ମୁଁ ଶୁଣି ପାରିଲିନି ଠିକ ସେ ଆଜ୍ଞା ଆଜ୍ଞା ଏବେ ତ ଆଉ କିଛି ଦି ଦିନେ କୁହନ୍ତୁ ନା ସବୁ ଜିନିଷ ଏବେ ରେ ଯେମିତି ରେଟ୍ ହେଲାଣି ମାନେ ଖାଇବା ଆମେ କ ତାପରେ ଦିନକୁ ଦିନ ବି ଲୋକ ଯେତେ ରୋଜଗାର କରୁଛନ୍ତି ସେତେ ସେତେ ଜିନିଷ ହିଁ ବଢୁଛି। ଆଗେ ଯେତେ କମ ରୋଜଗାର ବି ପରିବାର ଗୋଟେ ଖୁସି ରେ ଚଳି ଯାଉ ଥିଲେ। ହଁ ହଁ।
ଜାଗା ଥିଲା ଶାଗ ଫାଗ ଏ ସେ ପରିବା ଫରିବା ଲଗାଉଥିଲେ ସବୁଜ ପନିପରିବା ଖାଲି ଚାଲିଲା। କିନ୍ତୁ ଏବେ କଁ କହିଲ? ସବୁ ବାହାରୁ କିଣିକି ଖାଅ।
ହଁ।
ବାହହାରୁ କିଣିକି ଖାଅ ଆଉ ଉଁ ବାହାରୁ କିଣିକି ଖାଇବୁ ଆଗେ ପରିବା ରେଟ୍ ଦଶ ଟଙ୍କା ପନ୍ଦର ଟଙ୍କା ଥିଲା। ଯଦି ଗୋଟେ କୋଉଦିନ ପାରେ କୋଡିଏ ଟଙ୍କା ହେଇଯାଇଥିବ ପନ୍ଦର ଟଙ୍କା ଆଜି କୋଡିଏ ଟଙ୍କା ନେଲା ସେଟା। ଏବେ ଷାଠିଏଟା ଛ ଟଙ୍କା ଅଶୀ ଟଙ୍କା ଏଇଭଳିଆ ରେଟ ରହୁଛି କିଲୋ। ମାନେ ଆମ ଗାଉଁଲି ଏରିଆରେ କହୁଛି, ଆଉ କଟକ ଭୁବନେଶ୍ୱର ରେ ତ ଶହେ ପରେ ସବୁ ବୋଧେ।
ହଁ ହଁ।
ଚଳିବା ଟା ବହୁତ କଷ୍ଟ ଗୋଟିଏ ରୋଜଗାରରେ ଚଳିବା ଟା କଷ୍ଟ।
ହୁଁ, ଦି ଜଣ ଯଦି ଗୋଟେ ପରିବାର ସ୍ଵାମୀ ସ୍ତ୍ରୀ ଏମିତି କିଛି ରୋଜଗାର କରୁଥିବେ। ତାହେଲେ ସବୁ ମାନେ ଆଡଜଷ୍ଟ ହେଇଯିବ ନହେଲେ ଏକୁଟିଆ କଲା ବେଳକୁ ବନ୍ଧୁ ବାନ୍ଧବ ନେଇ ନିଜ ଘର ପରିବାର ହଉ ଛୁଆଙ୍କ ପାଠ ପଢା ହଉ କଷ୍ଟକର ହେଇଯିବ ଜଣଙ୍କ ଉପରେ ନିର୍ଭ ଘର ଗଲେ ନା ସବୁ ବେଳେ, ଆଜ୍ଞା।
ହଁ ଗୋଟେ ଛୁଆର ସ୍କୁଲରେ ଆଗେ ଆଡମିସନ ଦବୁ ମାନେ ମିନିଅବ ସେଠି ଆଠ ହଜାର ଦଶ ହଜାର ଟଙ୍କା ନଉଛନ୍ତି
ଆଜ୍ଞା।
ଏଇ ଯୋଉ ଶିଶୁ ମନ୍ଦିରର କଥା କହୁଚି ବହି ରେ ସେ ସେ ଇଏ ସିଏ ସିଏ କଇବେ, ମିନିମ ଦଶ ହଜାର ଟଙ୍କା ନେଉଛନ୍ତି। ତାପରେ ମାସ ମାସ ସିଏ ଅଛି ପିଲାଙ୍କୁ ନେଇ ସେ ଏମିତି ହେଲେ ସେଟା ଯୋଦି ଗୋଟେ ଲୋକର ଖାଲି ପିଲାଙ୍କ ଖର୍ଚ୍ଚ ଏତିକି ଆଉ ସବୁ କେ
ହଁ ହଁ।
ମା ଡାକୁଛନ୍ତି ଟିକେ ପରେ କଥା ହଉଚି।
ଆଜ୍ଞା ଆଜ୍ଞା ହଉ ରହୁଚି।
ହଁ ହଁ।